ହ୍ୟାଲୋ।
ହ୍ୟାଲୋ ଭାଇ।
ଆଛା ରୁଦ୍ରପ୍ରସାଦ କଣ କରୁଛନ୍ତି?
ହଁ ବସିଛି ଭାଇ।
ଆଉ ସବୁ ଭଲ ଅଛନ୍ତି କି?
ହଁ ଭଲ ଅଛି।
ଆଉ କଣ ଖାଇଲ ନା ନାଇଁ ଆଉ କଣ?
ହଁ ମୁଁ ଖାଇସାରିଲିଣି ମୁଁ ଗୋଟେ ଭାବୁଥିଲି କି ଆମେ ତ କେତେ ଦିନ ହେଲା କୁଆଡେ ବୁଲିବା କୁ ଯାଇନେ କୁଆଡେ ଗୋଟେ ବୁଲିବାକୁ ଗଲେ ଭଲ ହୁଅନ୍ତା।
ହଁ ସତ କହିଲ। ଏବେ ଯାହେଲେ ତ ଗ୍ରୀଷ୍ମ ଛୁଟି ମିଳିଛି ନା ଅଫିସ ରୁ। ମୁଁ ବି ସେଇଆ ହଁ ଭାବୁଥିଲି ମୁଁ ଆରେ ମୁଁ ସେଥିପାଇଁ ହିଁ ତୁମକୁ କଲ୍ କରିଥିଲି ପରା।
ଆରେ ଏମିତି କି?
ହଁ ହଁ।
ହେଲେ କେଉଁ ଆଡ଼େ ସବୁ ବୁଲିବାକୁ ଯିବା ବା ବୋଲି ଭାବିଚ?
ତ ପ୍ରାୟତଃ ଆମେ ଆମର ଯେଉଁ ଗଞ୍ଜାମରେ ଯେତିକି ଏରିଆ ଅଛି ତା ତ ଆମେ ବୁଲିଯାଇଛନ୍ତି। ତ ମୁଁ କଣ ଭାବୁଛି ନା ଅନ୍ୟ ଷ୍ଟେଟ୍ ମାନେ ଉତ୍ତରାଖଣ୍ଡର ଯେମିତି କେଦାରନାଥ କେଦାରନାଥ ଏକ ପବିତ୍ର ସ୍ଥାନ ନା। ଏକ ଧାମ ମଧ୍ୟ ଗୋଟେ ତ ସେଠାକୁ ଯିବା ବୋଲି ଭାବୁଛି କଣ କହୁଛନ୍ତି ଆପଣ?
ହଁ ଆପଣଙ୍କ ମତ ତ ଠିକ ଅଛି। ହେଲେ ମୁଁ ଭାବୁଛି ଆପଣ କଣ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।
ରେ ନା ନା ମୁଁ ସେମିତି କିଛି ଯୋଜନା ପ୍ରସ୍ତୁତ କରିନାହିଁ। ମୁଁ ତୁମକୁ ସେଥିପାଇଁ କଲ୍ କରିଲି କାରଣ ତୁମେ ଗୋଟିଏ ଥର ଯାଇଥିଲ ନା କେଦାରନାଥ ତ ତୁମେ ମଧ୍ୟ ସାହାଯ୍ୟ କରିବ ସେଥିପାଇଁ ତୁମକୁ କଲ କରିଲି।
ଓ ଏମିତି କି ମୁଁ ତ ଥରେ ବୁଲିବାକୁ ଯାଇଥିଲି ଆମ ପରିବାର ସହ।
ଆଛା ଆଛା ତ ଆପଣଙ୍କର ଅନୁଭୂତି କେମତି ଥିଲା କେଦାରନାଥ ରେ?
ମୋର ତ ଅନୁଭୂତି ବହୁତ ବଢିଆ ଥିଲା ସେଠାର ପରିବେଶ ଅ ଏବଂ ପାଣିପାଗ ମତେ ବହୁତ ଆକର୍ଷଣ କରିଥିଲା।
ଆଛା ଆପଣ କେମିତି ଗଲେ କେଦାରନାଥ?
ମୁଁ ରେଳ ଯାତ୍ରୀ ସାହାଯ୍ୟ ରେ ଯାଇଥିଲି।
ଆଛା ଆଛା ଆଛା ତୁମେ ବ୍ରହ୍ମପୁର ଟ୍ରେନ୍ ଧରିିଲ ନା ଭୁବନେଶ୍ୱର?
ମୁଁ ଭୁବନେଶ୍ଵର ରୁ ରେଳ ଧରିଥିଲି।
ଓ ହୋ ଆଛା ଏଠୁ କଣ କହିଲେ?
ଆପଣ କଣ ଆପଣ ପରିବାର ସହିତ ଯିବା ପାଇଁ ପ୍ଲାନ୍ କରିଛନ୍ତି? ନା ଆପଣଙ୍କ ବନ୍ଧୁ ମାନଙ୍କ ସହ?
ନା ନା ମୁଁ ତ ବନ୍ଧୁମାନାନଙ୍କ ସହ ହିଁ ଯିବା ପାଇଁ ପ୍ଲାନ କରିଥିଲି। ତେଣୁ ତୁମକୁ ମୁଁ କଲ କରିଲି ଏବେ କଣ କଛନ୍ତି ଆପଣ ମତେ ଯିବେ କି
ହଁ ମୁଁ ତ ଏହା ବ୍ୟ ମୁଁ ଏଇ ଏଇଟା ଗୋଟେ ବଢିଆ କଥା ଆମ ଆଉଥରେ ଆମେ ଯିବା ମା ଆଉଥରେ ଆମେ ଯିବା ମହାକାଳଙ୍କ ଦର୍ଶନ କରିବା
ହଁ ହଁ ଠିକ୍ କହିଲ ଆଛା କେଦାରନାଥ ଗଲେ କେତେ ଟଙ୍କା କଣ ଖର୍ଚ୍ଚ ହେବ ତୁମେ ଜାଣିଛ କି?
ହ
ମୁଁ ତ ଯାଇଥିଲି ମୋର ଅନୁମାନିକ ପ୍ରାୟ ବାରରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ଆସିଥିଲା।
କଣ ପ୍ରତି ଜଣଙ୍କ ପିଛା?
ହଁ ମୁଣ୍ଡ ବିିଛା ଏହା ବହୁତ ଦୂ ଦୂର ଜାଗା ନା।
ହଁ ହଁ ଠିକ୍ କହିଲ।
ସେଠାକାରେ ସେଠାକାର ଯୋଉ ଯେପରି ଖାଦ୍ୟ ପେୟର ବ୍ୟବସ୍ଥା, ଆମର ଏଠି ଶସ୍ତାରେ ହେଇଯାଏ। ସେପଟ ସେପିତି ଆମର ଯେପରି ପନିପରିବା ଏଠାରେ ସବୁ ଶସ୍ତାରେ ମିଳିଯାଏ, ସେଇଠି ତ ମିଳେନି ସେତା ହେଲା ସେଟା ହେଲା ପାହାଡ ଜାଗା, ସେଠି ସେଇ ହିସାବରେ ଖାଦ୍ୟପେୟର ଦର ବଢ଼ି ଯାଇଥାଏ।
ହଁ ହଁ ଠିକ କହିଲ। ଆଚ୍ଛା କୋଉଠି ରହିବା କେମିତି ଖାଇବା କଣ ତୁମେ କୌଣସି ଯୋଜନା ପ୍ରସ୍ତୁତ କରିଛ?
ହଁ ଏଠୁ ତମେ ଡାଇରେକ୍ଟ ଉତ୍ତରାଖଣ୍ଡ କୁ ଦିଲ୍ଲୀ ଆମକୁ ଦିଲ୍ଲୀ ପର୍ଯ୍ୟନ୍ତ ଟିକେଟ କାଟିବାର ଅଛି। ହଁ ଦିଲ୍ଲୀଠୁ ଆପଣ ବସ ରେ ଯାଇପାରିବେ କି ସେଇଠି ଗାଡି ଭଡା କରି ଯାଇପାରିବେ। ସେଇଟା ଆପଣଙ୍କର ଇଚ୍ଛା।
କିନ୍ତୁ ମୁଁ ଭାବୁଚି ଯଦି ଆମେ ଭୁବନେଶ୍ଵରଠୁ ଋଷିକେଶ ଯାଇ ଯଦି ଟ୍ରେନ୍ ମାଧ୍ୟମରେ ଯିବା, ତ ଆମକୁ ଶସ୍ତାରେ ବହୁତ ହୋଇଯିବ।
ହଁ ଏପରି ବି ହୋଇପାରେ ମାତ୍ର ଆମେ ତ ସେତେ ଜାଣିିନଥିଲୁ, ଆମେ ପ୍ରଥମେ ଦିଲ୍ଲୀ ଯାଇଥିଲୁ। ଦିଲ୍ଲୀଠୁ ବୋ-ବୋଲ ଆମର ଆମେ ଆମ ପରିବାର ସହ ପ୍ରଥମ ଥର ଯାଇଥିଲୁ। ପରିବାରକୁ ଏ କମ୍ଫର୍ଟରେ ନେବା ଆଣିବା କରିବା ଦରକାର ନା ନାଇଁ କି ନାଇଁ?
ହଁ ଠିକ୍ କଥା କହିଲେ ଆପଣ।
ସେଥିପାଇଁ ଆମେ ଗୋଟେ ଗାଡି ଭଡା କରିଥିଲୁ ଓ ଆମେ ଗାଡିରେ ସେଠୁ ରିଷିକେଶ ଯାଇଥିଲୁ ରିଷିକେଶ ଏଠୁ ଗୌରୀକୁଣ୍ଡ ଏପର ହେଇକି ଆମେ କେଦାରନାଥ ଯାଇଥିଲୁ।
ହଁ ମୁଁ ବର୍ତ୍ତ ମୁଁ ବର୍ତ୍ତମାନ ମୁଁ ଦୁଇ ଦିନ ଥିଲା ବିଭୁ ପ୍ରସାଦ ଭାଇଙ୍କ ସହିତ କଥା ହେଇଥିଲି ତ ବିଭୁ ପ୍ରସାଦ ଭାଇ ମତେ ଏଇ ଆଇଡିଆ ଟି ମାନେ ଏଇ ଯୋଜନାଟି ମତେ ଦେଇଥିଲେ। ପ୍ରଥମେ ତୁମେ ନା ନା ସେ ମଧ୍ୟ ଯିବେ। ସେ ବହୁତ ପୁର୍ବୁରୁ ଯାଇଥିଲେ, ମୁଁ ତାଙ୍କୁ ମଧ୍ୟ ଫୋନ କରିକି ପଚାରିଥିଲି କଣ ଯିବା କି କେଦାରନାଥ? ତ ସେମାନେ ବି ହଁ କରିଲେ ତ ସେମାନେ କହିଲେ ପରିବାର ସହିତ ଯାଉଛ କି? ବୁଲ୍ ନା ପ୍ରତ୍ୟେକ ସବୁ ବନ୍ଧୁ ମିଶିକି ଯିବା। ସେ ମଧ୍ୟେ କହିଲେ ହଉ ଏହା ତ ଭଲ କଥା।
ବନ୍ଧୁ ମାନଙ୍କ ସହିତ ଲ ଅଧିକ ମଜା ଆସିଥାଏ, ପରିବାର ଅପେକ୍ଷା।
କାହିଁକିନା ପରିବାରକୁ ଧରିକି ଗଲେ ବହୁତ ଅସୁବିଧା ବୋହିବାକୁ ପଡ଼ିଥାଏ।
ହଁ ଆମକୁ ସେଇ ଯୋଉ ଅ ସ୍ଵାଧୀନତା ମିଳିଥାଏ ଯେ-ଯେଉଁଠାକୁ ଯିବା ଆସିବା, ସହଜରେ ବୁଲାବୁଲି କରିବା ଏସବୁ ହୋଇନଥାଏ ପରିବାକୁ ନେଉ ପରିବାରକୁ ସ-ସହ ନେଇଥିଲେ।
ହଁ ଠିକ କହିଲ ଆଚ୍ଛା ଆମେ ଯୋଉ କେଦାରନାଥ ଯିବା, ସେଠାରେ କେତେ ଟଙ୍କା ଭିତରେ ରୁମ୍ ଖୋଜିକି ରହିବା?
ସେଠି ତ ପ୍ରାୟ ରୁମ୍ ଗୋଟେ କୁ, ଗୋଟେ ରାତିକୁ ପ୍ରାୟ ଦୁଇରୁ ତିନି ହଜାର ନେଇଯାନ୍ତି। କେଉଁଠି କେଉଁଠି ଛୋଟିଆ ମୋଟିଆ ଶସ୍ତା ହଟେ ହୋଟେଲ ମଧ୍ୟ ମିଳିଯାଏ।
ଆଚ୍ଛା, କଣ ଖାଇବା ଦର ବୃଦ୍ଧି ନା କମ୍ ହୋଇଥାଏ ସିଠି?
ଆମର ଏଇ ସହର ଅପେକ୍ଷା ସେଇଠି ଖାଦ୍ୟ ଦର ଟିକେ ଅଧିକ ଥାଏ। ଆମର ଏଠାରେ ପାଣି ବୋତଲ ଗୋଟେ କୋଡିଏ ଟଙ୍କା ସେଠାରେ ପ୍ରାୟେ ଶହେ ଟଙ୍କା।
ଆରେ ନା ନା ତାହେଲେ, ତ ଆମକୁ ଦିଲ୍ଲୀଠୁ ହିଁ କଣ ପ୍ରତ୍ୟେକ ସାମଗ୍ରୀ ଧରିକି ଯିବାକୁ ପଡିବ। କାରଣ ସେଠିକି ଯାଇକି କିଣିଲେ ଆମୁକୁ ଖର୍ଚ୍ଚାନ୍ତ ବହୁତ ପଡିଯିବ।
ଯଦି ଆମେ ଖର୍ଚ୍ଚା ତାଙ୍କୁ ଦେଖିବା ତାହେଲେ ଆମେ ଯୋଉ ମ କେଦାରନାଥଠୁ ଯିବା ପାଇଁ ଯୋଉ ଆମୁକୁ କୋଡ଼ିଏ କିଲୋମିଟର ଆମୁକୁ ପାଦରେ ଯିବାକୁ ପଡିବ ନା ତାହାକୁ ଆମ ସହିତ ପାଣି ଫାଣି ପାଣି ନେଲେ ସବୁ ଭାର ଅଧିକ ବୋହିବାକୁ ପଡିବ, ଆମେ ଶୀଘ୍ର ହାଲିଆ ହେଇଯିବା। ଆ
ଆଉ ତ କଣ କହୁଛନ୍ତି ସେଠୁ ହିଁ କିଣିଦବା କି ସବୁ କିିଛି
ସେଠାରୁ ସବୁ କିଛି କିଣିବା ନାହିଁ ଅତି ଆବଶ୍ୟକ ଜିନିଷ ଯାହା ଅଳ୍ପ କିଛି ପାଣି ଏବଂ ଶୁଖିଲା ଖାଦ୍ୟ ଯାହା ଆମେ ଆମ ନିଜ ବ୍ୟାଗ ରେ ରଖିବା।
ହଁ ଠିକ କହିଲ ଆଚ୍ଛା ସେଠୁ ଯୋଉ ଚାଲି ଚାଲି ଯିବା ପ୍ରାୟ କୋଡିଏ କିଲୋମିଟର ସେ ଚାଲି ଚାଲିଯିବା ନା ଘୋଡ଼ା ଦ୍ୱରେ ଚାଲିଯିବା।
ହଁ ଘୋଡ଼ା ମଧ୍ୟ ଅପସନ୍ ଅଛି। ଆପଣ ଚାହିଁଲେ ପାଦରେ ଚାଲି ଯାଇପାରେ ଏବେ ତ ସରକାର କଣ ସେଇଠି ତ ବ୍ୟବସ୍ଥା କରିଛନ୍ତି ହେଲିକପ୍ଟର ଯଦି ଆପଣ ପଇସା ବହୁତଦେବେ, ଆପଣ ହେଲିକପ୍ଟର ରେ ମଧ୍ୟ ଯାଇପାରିବେ।
ଆରେ ନା ନା ଏତେ ଟଙ୍କା ନାହିଁ। ତ ହେଲିକେପ୍ଟର କେତେ ଟଙ୍କା ନେଇଥାଏ?
ହେଲିକାପ୍ଟର ଯିବାକୁ ପ୍ରାୟ କୋଡିଏ ହଜାର ଟଙ୍କା ନିଏ।
କଣ ଜଣଙ୍କ ପିଛା ନେଇଥାଏ ନା
ହଁ ଜଣଙ୍କ ପିଛା ନେଇଥାଏ, ଜଣଙ୍କ ପିଛା ନେଇଥାଏ।
ଆରେ ନା ନା ବହୁତ ଖର୍ଚ୍ଚାନ୍ତ ହେଇଯିବୁ ଯାତ୍ରାରେ, ତ ଆମେକହୁଚୁଦେଖ ଦେଖିବାକୁ ପଡ଼ିବ ଯାହା ହେଲେ ବି କେମିତି ଶସ୍ତାରେ ଯାତ୍ରା କରିବା।
ଖର୍ଚ୍ଚାନ୍ତକୁ ଦେଖିଲେ ସମୟ ମ୍ କମଲାଗିଥାଏ। ଯଦି ଆପଣଙ୍କ ପାଖରେ ସହିତସମୟ ନଥାଏ ତାହେଲେ ଆପଣ ଅଧିକ ପଇସା ଦେଇ ହେଲିକପ୍ଟରରେ ଯାଇକି ଶୀଘ୍ର ଦର୍ଶନ କରି ଆସିପାରିବେ।
ହଁ ସତେ କହିଲେ ଆପଣ। କିନ୍ତୁ ଯାହାହେଲେ ବି ବଜେଟରେ ରହିବାକୁ ପଡିବ ନା ଆମକୁ।
ହଁ, କିନ୍ତୁ ଚାଲିବାକୁ ପ୍ରାୟ ଅ ଗୋଟେ ଦିନ ପ୍ରାୟ ପ ଅଠରରୁ ସତର ଘଣ୍ଟା ଲାଗିଯାଏ। ପାହାଡ ଜାଗା ନା, ସେ ସେଠି ରାସ୍ତା ମଧ୍ୟ ସେଠ ଠିକ ନଥାଏ ଏବଂ ଚାଲି ଚାଲି ଯିବାକୁ ବହୁତ କଷ୍ଟ ହୋଇ। ଉପରକୁ ଗଲେ ଅମଳଜାନ ଅ ସ୍ତର ମଧ୍ୟ ଥର ଏ ଟିକ କେ ଟିକେ କମିବାରେ ଲାଗେ। ନିଶ୍ୱାସ ପ୍ରଶ୍ୱାସ ବି ଠିକରେ ନେଇ ହୁଏ ନହିଁ।
ଆଚ୍ଛା ମୁଁ କଣ ଭାବୁଥିଲି କି? ଆମେ ଯେ ଯେହେତୁ ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ୍ ଯୋଗେ ଯିବା। ତ ଆମେ ଦିଲ୍ଲୀରେ ଯେକଣ ଯେପରିକି ତାଜମହଲ, ଦେଖିକି ଆସିବା ହଉଛି କଣ କହୁଛ?
ହଁ ଦିଲ୍ଲୀରେ ବହୁତ ଅନ୍ୟାନ୍ୟ ସ୍ଥାନ ବୁଲିବାକୁ ଅଛି। ଯେପରି ଲାଲକା ହେଇଗଲା ଦିଲ୍ଲୀର ଯେଉଁ ଶସ୍ତା ମାର୍କେଟ୍ ହେଇଗଲା।
ହଁ ହଁ ଠିକ କହିଲ। ଆଉ ସଂସଦ ମତେ ବୁଲିକି ଆସିବାକୁ ସୁବିଧା ବି ଅଛି।
ହଁ ଆପଣ ସଂସଦ ମଧ୍ୟ ଯାଇପାରିବା।
ଆଉ ତାଜମହଲ ଯିବା କି ନାହିଁ?
ତାଜମହଲ ହେଇ ଯିବା। ତାଜମହଲତ ଏକ ବଢିଆ ଆକର୍ଷଣୀୟ ଜିନିଷ। ଚାଲିକି
ଆଚ୍ଛା ଆଚ୍ଛା, ତ ସେ ଏଠୁ ଆମେ ଉତ୍ତରାଖଣ୍ଡକୁ ଗଲା ପରେ, ଉତ୍ତରାଖଣ୍ଡର ଆଉ କଣ ପବିତ୍ର ସ୍ଥାନ ଜାଣିଛ କି?
ହଁ ସେ ଉତ୍ତରାଖଣ୍ଡରେ ଅଛି। ସେ ପାଖାପାଖି ପ୍ରାୟ ବଦ୍ରିନାଥ ଅଛି। ବଦିନାଥ ଧାମ ଚାରି ଧାମ ରହୁଛି ଗୋଟିଏ ଧାମ ହେଲେି ହେଇଗଲା। ତା ପାଖରେ ବସୁନ୍ଧରା ଗୋଟେ ନାମକ ଗୋଟେ ଜଳପ୍ରପାତ ମଧ୍ୟ ଅଛି। ଯା
ଆଚଛା ମୁଁ କଣ କହୁଥିଲି କି?
ହଁ ବୋଲ ଭାଇ।
ଚାରୋଟି ଧାମ ଅଛି ସେ ଚାରୋଟି ଧାମ ଯାତ୍ରା କରେ ହବନ କି?
ହଁ ହବ। ଚାରିଧାମ ଯାତ୍ରା କରିବା ଦ୍ଵାରା ପାପ ମଧ୍ୟ କ୍ଷୟ ହୋଇଇଥାଏ। ଏହା ଲୋକବାଣୀ ଅଛି ମଧ୍ୟ।
ତ ମୁଁ କଣ ଭାବୁଛି ନା, ଯେହେତୁ କେଦାରନାଥ ଯିବା କେଦାରନାଥ ପରେ ବଦ୍ରିନାଥ ଯିବା। ବଦ୍ରିନାଥ ପରେ ପୁରୀତ ଆମ ଓଡିଶାରେ ହିଁ। ତ ପ୍ରଥମେ ପୁରୀ ଦର୍ଶନ କରିଦିବା। ପୁରୀ ଦର୍ଶନ ପରେ କେଦାରନାଥ ଯିବା। କେଦାରନାଥ ପରେ ଅନୁ ଦୁଇଟି ଧାମ୍ ଯୋଉ ଅଛି ସେ ଦୁଇଟି ଧାମ୍ ଦର୍ଶନ କରିବା।
ଚାରିଧାମ ମଧ୍ୟରୁ ପ୍ରଥମେ ଅନ୍ୟ ସବୁ ସ୍ଥାନ ବୁଲି ଆସିବା ଶେଷରେ ପୁରୀ ଧାମ ଦର୍ଶନ କଲେ କାଳେ କଥାରେ ଅଛି ଅଧିକ ପାପ କ୍ଷୟ ହୋଇଥାଏ ଏବଂ ଅ ବୈକୁଣ୍ଠକୁ ପ୍ରାପ୍ତ ହୋଇଥାଏ ଆଇ।
ହଁ ତୁମେ ଠିକ୍ କହିଲ ତାପରେ ପୁରୀର ସେଇ ଅଭଢା। ପୁରୀ ବଡ ଦାଣ୍ଡରେ ଶୋଇବା ତାପରେ ପୁଡି ପୁରୀର ଯେ ସ୍ଵର୍ଗଦାର। ସମସ୍ତ ଜାଗାକୁ ଯାତ୍ରା କରିବା।
ମୁଁ ତ ଆପଣ ତମକୁ ଆଉ ଗୋଟେ କଥା କହିବାକୁ ଭୁଲି ଯାଇଛି। ଯୋଉ ବଦ୍ରିନାଥ ପାଖରେ ଯେଉଁ ବସୁନ୍ଧରା ଜଳପ୍ରପାତ ଅଛି ନା ତାହାର ମଧ୍ୟ ଗୋଟେ ବହୁତ ତୁ ବଢିଆ କାହାଣୀ ଅଛି।
ଆରେ କଣ କହିବେ କି ମତେ ସେ କାହାଣୀ?
ସେ କାହାଣୀ ଲୋକଙ୍କ ହିସାବରେ ଅ କଥା ଅଛି ଯୋଉମାନେ ଅଧିକ ପାପ କରିଥାନ୍ତି କାଳେ ସେ ପାଣି ତାଙ୍କ ଉପରେ ପଡେ ନାହିଁ। ଏବଂ ଜଳପ୍ରପାତ ପଛୁକୁ ପଛୁକୁ ଘୁଞ୍ଚି ଘୁଞ୍ଚି ଯାଏ।
ହଁ ଠିକ୍ କହିଲ ମୁଁ ବି ଶୁଣିଥିଲି ଆଚ୍ଛା ଗଙ୍ଗୋତ୍ରୀ ଯମୁନେତ୍ରୀ ସେ ସେ ଜାଗା ମତେ ବୁଲିଯିବା କି ନାଇଁ?
ହଁ ସେଠାରେ ତ ମା ଗଙ୍ଗା ଆଉ ସରସ୍ଵ ଯ ଯମୁନା ମିଶିକି ଆ ଅ ସେଟି ଗୋଟେ ବଢିଆ ଘାଟ ଅଛି ସେଇଠି ମଧ୍ୟ କହିଲେ ସେଇଟା ଯୋଉ ସେଠାରେ ଶ୍ରାଦ୍ଧ ହୋଇଥାଏ। ଗଙ୍ଗା ଗୟା ଏକା ଏଇ ଏଇ ସବେ ଏଇ ଟାଇପ ର।
ଆଚ୍ଛା ହଁ ଠିକ୍ କହିଲ। ଆଚ୍ଛା ତୁମେ ଏଇ ମାସରେ ଆଉ କୁଆଡେ ଯାତ୍ରା କରି କରିବାକୁ ଯାଇଥିଲ କି ଖରା ଛୁଟି ରେ?
ନାଇଁ ମୁଁ ତ ଆଉ କୁଆଡେ ବ ଅଧିକାଂଶ ବୁଲିବାକୁ ଯାଇନାହିଁ। ଏଇ ମୋ ମାମୁଁ ଘର, ମାଉସୀ ଘର ଏପରି ବୁଲିବାକୁ ଯାଇଥିଲି।
ଓ ହଁ ଠିକ୍ କହିଲ ମତେ ତ କଣ କରିବା ମତେ ତ ସମୟ ମିଳୁନେଇ ମୁଁ ଯାତ୍ରା କରିବାକୁ ଯାଇପାରୁନାହିଁ। ଏଇ ଗୋଟେ ପନ୍ଦର ଦିନ ର ତଳେ। ମୁଁ ଆମର ଯଉ ଗଞ୍ଜାମର ଫେମସ୍ ବିଚ୍ ଅଛି। ଯାହାକି ଆଜିବ ବୋଲି ଗୋପାଳପୁରୁ ଏଇ ଦୁଇଟି ବେଳାଭୂମି କି ଯାଇଚ ନା ନାଇଁ ତୁମେ?
ହଁ ମୁଁ ଯାଇଛି ଏ ତ ବଢିଆ ଜାଗା ସେପ ସେଠାର ପଥରର ସୌନ୍ଦର୍ଯ୍ୟ ଦୃଶ୍ୟ ଏବଂ ସମୁଦ୍ରର ଯୋଉ ଲହରୀ ଓ ଖୁବ ଆକର୍ଷଣୀୟ।
ମୁଁ ଏହି ଦୁଇଟି ବେଳାଭୂମି ଯାଇକି ବୁଲିବୁ ଆସିଥିଲି। ଏବଂ ଆର୍ଯ୍ୟ ବୋଲି ଯେଉଁ ବେଳାଭୂମି ଯାହା ଯାହାକି ଆମର ବିଶାଖାପାଟଣ ର ଆର୍କେବିଚ ର ବେଳାଭୂମି ସହିତ ସୌନ୍ଦର୍ଯ୍ୟକରଣ ଦେଇଥାଏ।
ହଁ ହଁ ଏହା ତ ଠିକ ମୁଁ ମଧ୍ୟ ଆର୍ କେ ବି ଯାଇଚି ବିଶାଖାପାଟଣା ରେ ଥିବା।
କିନ୍ତୁ ତମେ ଗୋପାଳ ପୁରୁ ପାଖରେ ଥିବା ବାବା ଧବଳେଶ୍ଵର ମନ୍ଦିର କି ଯାଇନଥିଲ କି?
ଆଁ ଧବଳେଶ୍ୱର ମନ୍ଦିର ମୁଁ ଗୋପାଳପୁରୁ ବିଚ୍ ଦର୍ଶନ କରିବା ପରେ ପୁଣି ବାବା ଧବ ଧବଳେଶ୍ବର ମନ୍ଦିର ଯାଇଥିଲି। ସେଟାକାର ଧବଳେଶ୍ୱର ମନ୍ଦିରର ଗୋଟିଏ ସମୁଦ୍ରରେ ଅଛି ନା?
ହଁ ସେଇଠି ମଧ୍ୟ ସେ ଗୋଟେ ଲାଇନ ରେ ଅଛନ୍ତି ସେମାନେ ସେଇଠି ହେଲେ ଗୋଟେ ବଢିଆ ଜାଗା ସେଇଟା।
ହଁ ହଁ ହଉ ଠିକ ଅଛି, ହଉ। ଗୋଟେ ଦିନ ସମୟ କାଢ ପ୍ରାୟ ଦଶ ରୁ ବାର ଦିନ ସମୟ କାଢ଼ ସବୁ ବନ୍ଧୁ ସାଥି ମାନେ ମିଶିକି ଯାତ୍ରା କରିବା ଭାରତରେ ଚାରୋଟି ଧାମ ସହିତ ଗଞ୍ଜାମ ର ଫେମସ ଜାଗାକୁ ମାନ ନା କଣ କହୁଛ?
ହଁ ବୁଲିବା ଏହା ତ ଆଉ ମଣିଷ ଜୀବନ ହେଲା ତ ଗୋଟେ କାମ ତ ସବୁଦିନ କରିବା। କେବେ ନା କେବେ ତ ବୁଲିବା ପାଇଁ ଯିବାକୁ ପଡିବ ନା।
ହଁ ହଁ ଠିକ୍ କହିଲ ଆଚ୍ଛା ରୁଦ୍ରପ୍ରସାଦ ମୁଁ ରହୁଚି। ପ୍ରାୟ ରାତି ଏଗାରଟା ହେଲାଣି ମତେ ମଧ୍ୟ ନିଦ ଲାଗିଲାଣି।
ହଁ ଠିକ୍ ଅଛି ଧନ୍ୟ ଶୁଭରାତ୍ରି।
ଶୁଭରାତ୍ର।